ହଁ, କଣ କରୁଚନ୍ତି?
ହଁ, ଏମିତି ବସିଚି ଆଉ। ଆଉ, ଆପଣ କଣ କରୁଥିଲେ?
ମୁଁ ବି ତ ଜଷ୍ଟ ଶୋଇକି ଉଠିଲି ଆଉ।
ହଁ, ଆମେ ବି ସେଇଆ ଶୋଇଥିଲୁ ଏବେ ଟିକେ ଗରମ ଥିଲା। ଏସି ବନ୍ଦ କରିଥିଲୁ ଟିକେ ଲାଇନ ଟା କଟି ପଳେଇଲା ତ। ଇନଭେଟରରେ ନାହିଁ ଏସି ର କନେକ୍ସନ। ବନ୍ଦ କରିଦେଲୁ, ଗରମ ହେଲା ଉଠିଗଲୁ। ଆଉ ର ଆଉ ରଜ। କଣ କହିଲେ?
ବର୍ଷା ହେଉନିକି ସିଆଡେ?
ନା ଜମା ବର୍ଷା ନାହିଁ। ବର୍ଷା ଖାଲି ଉଠଉ ଚି, ଖାଲି ଉଠଉଚି ତାପରେ ଫୁଣି ସଫା ହେଇଯାଉଚି ଆକାସ, ପୁଣି ଯୋଉ ଗରମ କୁ ସେଇ ଗରମ।
ହଁଁ, ଏଠି ବି ସେମିତି ବର୍ଷା ଉଠଉଛି କୁଆଡେ ଠୋପେ ଦିଠୋପା ପଡୁନି, ସରିଲା।
ସବୁଆଡେ ବର୍ଷା ହଉଛି ଆମେ ନିୟୁଜୁ ରେ ଦେଖୁଛୁ ସବୁ ଆମ ଆଡେ ଜମା ବି ବର୍ଷା ନାହିଁ। ଗରମ ଏମିତି ଗରମ ଏମିତି ହଉଛି ଯେ ରହି ହଉନି। ଅ ସବୁଆଡେ ତ ଏସି ଲଗେଇ, ହଁ କଣ କହିଲେ?
ହଁ ସବୁଆଡେ ତ ଏସି ଲଗେଇଦେଲ ଆଉ କଣ ନାଇଁ ମୁଁ କହିଲି ବାଡି ବଗିଚା କରିଛନ୍ତି ନା ନାଇ ଆଉ?
ନା ବାଡ଼ିବଗିଚା ଆମର ଟାଉନ୍ ରେ ବଢି ମାନେ ଟୋଟାଲି ଆପାର୍ଟମେଣ୍ଟ ଭଳିଆ ଘର ଖାଲି ତ ଉପର ଉପର ଆଉ, ତଳ ନୁହଁ ଆମର ଉପର ଘର ଆଉ।
ଆଚ୍ଛା ଛାତ ଉପରେ ଆକୁ ଲଗେଇ ପାରିବେନି ଏମିତି କୁଣ୍ଡରେ ଯେମିତି ଆଜିକାଲି ଲଗଉଛନ୍ତି
ଛାତ ଉପରେ ଲଗେଇଲେ ହବ ଯେ କିନ୍ତୁ କଣ କହିଲେ ଯୋଉ ଛାତକୁ ମାଟି ଆଣିବା ଟା ବହୁତ କଷ୍ଟ। କିଣିକି ମାଟି ଆଣିଲୁ, ଲଗେଇଲୁ ଟଗର ଗଛ ଏମିତି ଛୋଟ ମୋଟ ଫୁଲ ଗଛ ଲଗେଇଛୁ ହେଲେ ସେ କାହିଁକି ବଡ ହଉନି, ଫୁଲ ବେଶି ହଉନି, ଗଛ ଗୁଡା ପ୍ରାୟ ମରିଯାଉଛନ୍ତି।
ବେଶୀ ଦରକାର ନା ଉନ୍ ମାଟି ଦରକାର ତାଙ୍କୁ ସବୁ।
ହଁ ମୁଁ ଖାଲି ଲଗେଇଛି ଗୋଟେ, ମୁଁ ଗୋଟେ ସାମି ଗଛ ଲଗେଇଛି ଟଗର ଗଛ, ବୃସଙ୍ଗ ପତ୍ର ଗଛ, ଆଉ ତାପରେ ହଉଛି ଯଉ ଆଲୋଭେରା ଆଉ ଗୋଟେ କଲରା ଗଛ, ଏମିତି ଅଳ୍ପ କିଛିଟା ଲଗେଇଛୁ ଆଉ। ବସ୍ତା ଭିତରେ ମାଟି ରଖି, ହଁ ମୁଁ ତ ପୁରଉଛି ମୁଁ ତାକୁ ଭାଡି ଭଳିଆ ସବୁ କରିଦେଇକି କଣ୍ଟା ପିଟିିକି କରିଥିଲି ଅ ବଢ଼ିଆ କଲରା ହେଇଥିଲା
ଆଚ୍ଛା। ହଉଛି ତାହେଲେ ହବ ଆଉ ବି କରନ୍ତୁ ଦେଖିବେ ହବ ନିହାତି।
ନାଇଁ ଆମର କଣ କି ଗୋଟିଏ ଅସୁବିଧା ହଉଛି ଯୋଉ ମାଟି ମାନେ ଆଣିକି ତମେ ଆମର ଯୋଉ ଏଇ ଯୋଉ ମିଳୁନି ଯୋଉ ଚାରା ଗଛ ଚୁଟିଚୁ ସେଇ ତମେ ଆଣିବ ଆଣିକି ମାଟି ଖତ ମିଶିକି ପଚାଶ ଟଙ୍କା ନେଉଛି ଗୋଟେ ବସ୍ତା ପା ପାଞ୍ଚ କିଲୋକୁ ପଚାଶ ଟଙ୍କା। ସେଇଠୁ ଆଣିକି ଗଛପତ୍ର କିନ୍ତୁ କଣ କି ଟିକେ ଦୂର ବାଟ ତ ସେଇଠୁ ଯାଇକି ଆଣିବାକୁ ଅସୁବିଧା ହଉଛି।
ନାଇଁ ସେ ଯୋଉ ମାଟିରେ କଣ କହିଲେ ଆଉ ଗୋଟେ ଅଲଗା ଅଲଗା ମାଟି ତ ନୁହେଁ ଯେମିତି କି ଆମେ କୁଣ୍ଡା କୁଣ୍ଡା ମିଶେଇ ଦିଅନ୍ତି। ଏ ନଡିଆ କତା ମିଶେଇ ଦିଅନ୍ତି ତାକୁ ନଡିଆ କତା ଗୁଣ୍ଡ କରିକି ମିଶାନ୍ତିନି?
ହଁ ମୁଁ ଜାଣିନି ମିଶାନ୍ତି କି?
ହଁ ସେଇଟା ଯଦି ମାଟିରେ ମିଶେଇଦେବେ ମାଟି ଆଉ ବେଶୀ ଦରକାର ହବନି ପ୍ଲସ୍ ଛା ତ ଉପରେ ବି ତମକୁ ବେଶି ଭାର ପଡିବନି। ପୁରା ହାଲକା ହାଲକା ନା ନଡିଆ କତା ପୁରା ହାଲକା ତାର ଆସୁଛି ଗୁଣ୍ଡ କ ତା ପଚାରିବେ ବଜାରକୁ ଗଲେ ସେ ମାଟିରେ ସେଟା ମିଶେଇ ଦେବେ ଯୋଉ ଖତ ମିଶା ହଉଛି ସେଥିରେ ବି କିଛି ମିଶେଇ ନେବେ ବୋ ରହିଲା ନା ଫସ ଫସିବା ସେ ମାଟି ରହିଲା ଫସଫସିଆ ହେଲେ ଆରାମସେ ତା ତେରେ ଯାକେ ପାଣି କମ୍ ପାଣିରେ ବି ସେ ବଢ଼ିପାରିବ।
ଓହୋ ମୁଁ ଆଉ ଜାଣିନି ମୁଁ କଣ କହିଲି ପରିବା ଚୋପା ପରିବା ଚୋପାକୁ ଖରାରେ ଶୁଖେଇ ଦଉଥିଲି ଯେ ସେ ପିମ୍ପୁଡି ଲାଗୁଛନ୍ତି।
ସେ ପରିବା ଚୋପା ସେମିତି ନାହିଁ ଗୋଟେ କଣ କହିଲେ ଗୋଟେ ଡବା କି ଡ୍ରମ ଟାଇପ ର କରିଦେବେ ତାକୁ ପଚିବାକୁ ଦେବେ ନା। ପଚିଲେ ତା ରସଡା ହଉଛି ଭିଟ ମାନେ ତାର ଭିଟମ୍ ଇଏ ହଉଛି ସାର ହଉଛି ରସ ଟା। ପରିବା ଚୋପାର ର ତା ସା ପଚିକି ସେ ଆସିବ ନା ମାଟିରେ ସେ ଆଉ ପଚିବ ନ ପଚିବି କେ ପିମ୍ପୁଡି ଖାଇଯିବେ ତାର ଗଛ ବି ଲାଗିଯିବେ ପିମ୍ପୁଡି ଖାଇଦେବେ।
ଆଉ ସେତ ବହୁତ ଗନ୍ଧ ହଉଛି ପଚିଗଲା ବେଳେ
ହବ।
ହୁଁ ବହୁତ ଗନ୍ଧ ହଉଛି।
ହବ ନିହାତି ଘର ପରିବା ଭୁଣିୀ ତମେ ଯଦି ଡବାଟେ କରିଦବ ନା ଗୋଟେ ଯୋଉ ଯେମିତି ଆମର ପାଣି ପିଉନାହାନ୍ତି କିଣିକି ଆମେ ପାଣି ଆଣୁଛନ୍ତି। ବଡ ଡବାଟେ କରିଦବ ସେ ଭିତରେ ଖୋଳ ବି କରିଦବ ଯେମିତି କଭର କରିକି ରଖିବା ସେ ଭି ରା ରଖିଦବ ତଳେ ଏମିତି ଡ୍ରେନ୍ ହେଇପାରିବ ଯେମିତି ତା ପାଣି ଯାହାବି ପଚକି ହବ ସେ ଡ୍ରେନ୍ ସିଷ୍ଟମ ବି ଗୋଟେ ପାଇପ୍ ଟ୍ୟାପ ଟାଇପ ର ଛୋଟ ଗୋଟେ ଲଗେଇଦବ ଯେତେବେଳେ ଦରକାର ସେଟା କାଢିବ। ଲାଗିବ ଟାଇମ ମାସ ଦି ମାସ ଟାଇମ ପଚିବା ପାଇଁ ତାକୁ ପୁରା ପୁଚ ହବ ପାଇଁ ତ ଟାଇମ୍ ଲାଗିବ ନା ମାସେ ଦି ମାସ।
ହଁ।
ସେ ତଳେ ଏମିତି ତାର ବନି ଯାଉଥିବ ଏପଟେ ପୁଣି ତମ ଡେଲି ପରିବା ଢାଲି ଚାଲୁଥିବ ଯାହା ତମର ପରିବା ମାନେ ସବୁ ଦିନ ବନ୍ଦ ଇଏ ହେଉଛି ବାହାରୁଛି ରୋଷେଇ ଘରୁ ସେଇଟା ଦେଉଥିଲ
ଆପଣ କଣ ଗଛ ଲଗେଇଛନ୍ତି ବୋଧେ ନା
ହଁ ସେମିତି କିଛି ଲଗେଇଛି ଆଉ
ଆଗ ତଥାପି କଉ ମାନେ କେତେଟା ଖଣ୍ଡେ ଗଛ ଲାଗିଛି ଆମର ପାରି ଅଛି।
ଆମର ବି ଏଠି ଆପଣଙ୍କ ପରିକ୍ଷା ଘର କିନ୍ତୁ ତଳେ ଯୋଉମାନୋନ କଣ କହିଲେ ତଳେ ଯୋଉମାନେ ଧହିଛନ୍ତି ସେ ତଳଟା ନେଇ ଯାଉଛନ୍ତି ଏଇଟା ଆମର କଟରା ତଳ ଘର ସ ନେଇ ଯାଉଛନ୍ତି ତ ଉପରେ
ଚୁ ଯୋଉ ଘରେ ସବୁ ରହିକି ଆସିଲୁ କିଛି ତଳ ଆମକୁ ମିଳିଲାନି ବାଡି ବଗିଚା କରିବା ପାଇଁ
ସେମାନେ କଣ କହିଲୁ ଯୋଉମାନେ ଫାଷ୍ଟ ରହିଯାଉ ନା ସେମାନେ ପୁରା କଭର କରିକି ରଖିଦଉଛନ୍ତି ଆଉ ଆମକୁ ଆମେ ଆସୁ ଯେବେ ବର୍ଷ ଦି ବର୍ଷ ହେଲା ଆମ ପାଇଁ ଆଉ ଜାଗା କାହିଁ।
ଆମର ବି ସେଇ ଅବସ୍ଥା ସେଇ ଅବସ୍ଥା ଆମର ବି ଯିଏ ଆଗ ଆସିଲା ତଳ ଘର ତାର ବାଡି ବଗିଚା ଆମେ ଯିଏ ଉପରେ ରଲ ଖାଲି ଦେଖିଆ କଥା।
ହଁ ନାଇଁ ସେଇଟା କଲରା ଗଛ ଭଲ ମାଡେ ତ ମୋ ଆଡେ ଗୋଟେ କଲରା ଗଛ ଯଦି ଏତେ ପ ପତ୍ର ଫଳ ବି ତା ଯେ ହଉଛି ପତ୍ର ବି ଭଲ କାନ କଦାରା ପିତା।
ହଁ ମୁଁ ସେୟା କରେବ ପିଠୋଉ ପକେଇ କଲରା ଭଜା କରେ। ବାବାଙ୍କର ଆଳୁ ଚଡ ଚଡି କରିଦିଏ ଆଳୁ ପକେଇକି କଲରା ପକେଇକି।
ହଁ କଲରା କଲରା ନା କଲରା ପତ୍ର କହୁଛ।
କଲରା ପତ୍ର କଲରା ତ ହୁଏ କଲରା ପତ୍ରକୁ ପିଠଉ ଦେଇ ଦେଇକି ଭାଜିଦିଏ।
ହଁ ଆଉ ଆଳୁ ଦେଇ କଣ କର?
ଆଳୁ ଦେଇ କଲରାରେ ସୋରିଷ ଦେଇକି ଯୋଉ।
ଭଜା ହୁଏ କଲରାକୁ ଆଳୁ।
ହଁ।
ଯେମିତି ଆମେ ରାଇ କରୁଚେ ହଁ ଯେମିତି ଆମେ ରାଇ କରୁଚେ ସେଇ ଟାଇପର ବି ମାନେ ଯେମିତି ପ ଯେଉଁ ସୋର୍ଷ ମସଲାକୁ କଷେଇ ଦେଇକି ଆଳୁ ଆଉ କଲରାକୁ ଲମ୍ବା ଲମ୍ବା କରିକି ଟିକେ ଭାଜି ଦେଇକି ସେଥିରେ ପକେଇକି ତାକୁ ଯେମିତି ଆମର ଇଏ ହୁଏ ଝୋଳ ବେଶୀ ନଥିବ। ଶୁଖିଲା ଶୁଖିଲା ଶୁଖା ଶୁଖା ଟାଇପର ସେଇଟା ବଢିଆ ଲାଗେ। ମୁଁ ତ ଖାଏନି ଥରେ ଦିଥରେ ଖାଇଛି ବହୁତ ପିତା। ଗଛ ଲଗେଇଛି କିନ୍ତୁ ମୁଁ କଲରା ଖାଏନି କେବେ ବି।
ନାଇଁ ମୁଁ କଲରା ବହୁତ ଭଲ ପାଏ।
ଆଉ ଚା ଫା ପିଅନ୍ତି ନା ନାଇଁ ସନ୍ଧ୍ୟାବେଳେ।
ନାଇଁ ଚା ନାହିଁ।
ଚା ପିଅନ୍ତିନି କଫି।
ନା ସେ ସବୁ ନାହିଁ କିଛି ନା।
ଯାହା ହଉ ଭଲ ଆମର ତ ସେଇ ମାନେ ପୁରା ଲାଗିଯାଇଛି ମୁହଁରେ ଆଉ ନ ପିିଲଲେ ନ ହୁଏ ଆଉ।
ନା ଅଭ୍ୟାସ ଯଦି ହେଇଯାଇଥିବ ମୁଁ କେବେ ଛୋଟରୁ ହିଁ ପିଇବା ଅଭ୍ୟାସ ନାହିଁ।
ହଁ। ଛୋଟବେଳୁ ପିଇନାହାନ୍ତି ନା ଯିଏ ନ ପିଇଥିବ ତାର କିଛି ନାହିଁ ଯାର ପିଇଥିବେ ନା ବିଶ୍ଵାସ କରିବେନି। ଟାଇମ ହେଲାନ ଯୋଉ ମୁଣ୍ଡ ବିନ୍ଧା ହବ ଚା ଟିକେ ପିଇଦେଲେ ଆଉ ବଢିଆ ଲାଗିବ। ସକାଳୁ ସନ୍ଧ୍ୟାରେ ସକାଳୁ ଗୋଟେ କପ ସନ୍ଧ୍ୟାରେ ଗୋଟେ କପ। ଆଉ ରଜ ପାଇଁ କଣ ପ୍ରି କଣ କଣ ପ୍ରସ୍ତୁତି?
ସେ ପିଠା ପଣା ଆଉ କଣ?
ହଁ ଆପଣଙ୍କ ଝିଅ ଅଛନ୍ତି। ଟି
ହଁ।
ଝିଅ ତ ରଜ ଆଉ ଝିଅ ପିଲାମାନେ ରଜ ଆଉ। ମୋର ତ ଝିଅ ହଁ ମୋର ବି ଗୋ ଝିଅ ସିଏ ଆଜି ସଜବାଜ। କାଲି ଯାଇଥିଲୁ ଆମେ ମାର୍କେଟ ଆଡେ ଯାଇଥିଲୁ କି ଭିଡ। ଦୁଇ ନମ୍ବର ମାର୍କେଟ ପ୍ରବଳ ଭିଡ। ଯୋଉ ସପିଙ୍ଗ ମଲକୁ ଯିବ ସେଠି ପୁରା। ଦୁଇଶହ କାଉଣ୍ଟରରେ ଗାଏ ଶହେ ଲୋକ ଅଫର ଲାଗିଛି। କିନ୍ତୁ ତମେ ଆଣି ପାରିବନି। ଆମେ ଛଅଟାର ନଅଟା ଭିତରେ ଅଳ୍ପ ଜିନିଷ ଆଣିଛୁ ରାତି ହେଲା ପଳେଇ ଆସିଲୁ। ଆଉ କଣ ଆଣିବ ଆଉ ଗରମ ତ ଯେମିତି ହଉଛି ମାର୍କେଟ ଏସିି ଭିତରେ ପଶିଯିବ ବାହାରକୁ ବାହାରିଲାକୁ ତମ ଦେହ କଣ ହେଇଯିବ।
ହଁ ସେ ନାଇଁ ତମେ ଆଗରୁ ସବୁ କରିଦେଇଥାନ୍ତ ନା କିନ୍ତୁ ଆଗରୁ ଅଫର ନଥିବ ଏବେ ଅଫର ଚାଲିଛି।
ନାଇଁ ମୋ ଭଉଣୀ ମାନେ ଆସିଛନ୍ତି ତ ଯୋଉ ଆ ଆସିଛନ୍ତି ଗାଁରୁ ମୋ ଭଉଣୀ ମାନେ ସେ ରଜଫଜ ଟିକେ ବୁଲନ୍ତି। ତ ସେଇମାନଙ୍କ ସହିତ ଯାଇଥିଲୁ ଅଧା ଅଧା ଜିନିଷ ରହିଯାଇଥିଲା ମୁଁ ଆଗରୁ ମୋ ଝିଅର ସବୁ କିଣି ଦେଇଥାଏ। ତାର ଖାଲି ସେ ଚୁଡ଼ି ଟିକେ ଥିଲା ତା ସାଇଜ ହଉ ନଥିଲା। ଚୁଡ଼ି ଆଉ ମେହେନ୍ଦୀ ସେଦିନ ତ ଅଳପ ଦିନ ଆଗରୁ ଗୋଟେ ଦିନ ଆଗରୁ ଆଣିବି ବୋଲି ଯାଇଥିଲି। ହେ ଭାଇ କି ଭିଡ ଶ୍ରୀ ଲେଦର ସେ ଜୋତା ଆଣିଲୁ ସିଏ ଆହୁରି ଭିଡ। ମାନେ ଯୁଆଡେ ଯାଅ ତମକୁ ମାନେ ଶହେ ଲୋକ ହିଁ ଆଗରେ ମିଳିବେ। ରାସ୍ତାରେ ହଁ ସେ ଯୋଉ କାଲି ବି ତାଙ୍କ ରାଜି ସଜବାଜ। ତ କାଲି ପ୍ରବଳ ଭିଡ ହେଇଥିଲା ଏଇଥିପାଇଁ ଯେ କିଣା କିିଣି କଲେ ଆଜିଠୁ ଯିବେ ନା ଦୋଳି ଖେଳିବାକୁ ଲୋକ ପିଲାମାନେ ଯୋଉ ପୋଡୁଛି ସବୁ ମେଳା ଟାଇପରେ ପଡୁନି ଆମର ଏଠି ବଢିଆ ରଜରେ ମାନେ ଦୋଳି ଦୋଳି ତ ଗଛ ନାହିଁ। ବାଉଁଶ ବାନ୍ଧିକି ତିରିଶ ଚାଳିଶ ତା ପୁରା ଦୋଳି ପକେଇଛନ୍ତି ଯିଏ ଆଇଲା ସେ ଖେଳିଲା
ଆଛା।
ଆରାମରେ
ଭଲ ମଜା ହେଉଥିବ ଆଉ
ହଁ ମାନେ ମଜା ମାନେ କଣ କି ଦୋଳି ଖେଳିବ? ଦୋକାନ ପଡିଛି ଖାଇବାକୁୁ ଗୁପୁଚୁପ ପଡିଥିବ ଆଇସ୍କ୍ରିମ ପଡିଥିବ ପୁଣି ସାଂସ୍କୃତିକ କାର୍ଯ୍ୟକ୍ରମ ବି ହବ ତମେ ସେଠି ଦେଖିଲ ଦୋଳି ଝୁଲିଲ ଆସିଲ। ଆଉ ମାନେ କିଛି ହଁ ବଢେଆ ଲାଗେ ମ ଏ ଏଇଠି ଆମେ ଆସିବାର ତିନି ଚାରି ବର୍ଷ ହେଲାଣି ହଉଛି। ଏଇଥର ମୋ ଝିଅ କହୁଛି ବାବା ଆଜି ଯିବା ମୁଁକହିଲି ଆଜି ତ ନାଇଁ କାଲି ଯିବା କାଲିଠୁ ଷ୍ଟାର୍ଟ ହବ ଆଜି କିଛି ନାହିଁ ଆଜି ଖାଲି ଆ ବନ୍ଧାବନ୍ଧି ହଉଥିବ ବୋଧେ ଆଉ
ଆଛା ଆଜି ପହିଲି ରଜ ନା କାଲି ନା?
ହଁ କାଲି ରଜ ନା?
ହଁ।
ଆଜିକାଲି ସଜବାଜ ଯେଉଁ କହନ୍ତିନି ଯେଉଁ କଣ ହଳଦୀ ଫଳଦୀ ଲଗେଇ ଆମେ ଛୋଟ ସେତେବେଳେ ଆଗୁଆ ଗାଧେଇ ପଡୁ ତିନି ଦିନ ଗାଧୋଉନା ଗାଁରେ କହିବେ ତିନି ଦିନ ଜମା ନା ଆମର କହିବେ କି? ମୋ ଖୁଡ଼ି ମାନେ ଆଜି ଭୋର ଚାରିଟାରୁଗାଧୋଇ ପଡ ହଳଦୀ ଲଗେଇବ ମୁଣ୍ଡ ଧୋଇ ଗାଧୋଇବ ତାପରେ ତିନି ଦିନ ଖାଲି ବସିବ ଖାଇବ। ଆଉ ଗାଧୋଇବନି କିଛି କିଛି ବସୁମତୀ ସ୍ନାନ ଦିନ ଗାଧୋଇବ ମୁଣ୍ଡ ଧୋଇକି? ଆମେ ପାଳୁଥିଲୁ ଛୋଟ ବେଳେ ସେଇଥିପାଇଁ ତ ପଶୁମତୀ ଯୋଉ କହନ୍ତିନି ଯୋଉ ରଜ ଜ୍ଵଳ ହେଇଥାନ୍ତିେ ସେଇଥିପାଇଁ ଝିଅ ମାନେ ଗାଧାନ୍ତିନି। କିନ୍ତୁ ଆମେ ହଁ ବହୁତ ବାରଣ? ନାଇଁ ଆମେ ସେତେବେଳେ ମାନୁଥିଲୁ ଯେ ଛୋଟ ଛୋଟ ହେଇଥିଲୁ ତାପରେ ଯେତେବେଳେ ବଡ ହେଇଗଲୁ ଆମେ ଜୋଟେଲୁଆମେ ମାନିଲୁନି ଆମେ ଆମରଗାଧୋ ପଡୁ ସେଇଥିପାଇଁ ଯୋଉ ରଜ ସଂକ୍ରାନ୍ତିରେ ଝିଅ ମାନେ ଶିବ ମନ୍ଦିର ଯାଆନ୍ତିନି ନା?
ଆଛା।
ଆମର ପୁଅମାନେନେଇକି ଯାଆନ୍ତି ଏବେ କିନ୍ତୁ କଣ ମାନୁଛନ୍ତି କିଏବେ ସବୁ ସ୍ତ୍ରୀ ଲୋକମାନେ ଯାଉଛନ୍ତି
ହଁ ଏବେ ତ ସମସ୍ତେ ଯାଆନ୍ନ୍ତି ଆମେ ତ ଯାଉ ବୋଲି ସେଥିପାଇଁ ମୁଁ ଜାଣିପାରିଲିନି ଆପଣଙ୍କ କଥା? କଥା ଶୁଣିକି ମୁଁ ଆଶ୍ଚର୍ଯ୍ୟ ହେଇଯାଉଛି କେ ଚାହାନ୍ତିନି ବୋଲି
ରଜରେ ଆମର ତିନି ଦିନି ମାନନ୍ତି ଠାକୁର ବି ପୂଜା ହୁଅନ୍ତିନି ଆମ ଆଡେ
ହଁ ହଁ ଠାକୁର ପୂଜା ହୁହନ୍ତିନି ନାରୀ ଠାକୁର ପୁର ଯେମିତିକି ମା
ହଁ ମା ମାନେ ହଁ ପୂଜା ହେବେନି। ଏତେ ସବୁ ତା ବାରଣା ଆଗରୁ ବେଶୀ ଟିକେ ଥିଲା ଏବେ ଟିକେ ମାନୁନୁ ଆଉ ଯୋଉମାନେ ଗାଁ ଗହଳି ସବୁବେଳେ ମାନୁଛନ୍ତି ଏବେ ବି ଗୋଟେ ଗୋଟେ ଗାଁରେ ପାଳୁଛନ୍ତି ତାଙ୍କ ତ ପୁରା ଏତେ ମାନେ ସବୁଠୁ ବଡ ପର୍ବ ନା ରଜ ଯାହା ହେଲେ ବି ତାପରେ ରଜ ରଜ ସରିଲା ସ୍କୁଲ ଖୋଲିଲା ଆହୁରି ଚିନ୍ତା କେତେ ଦିନ ମଣିଷ ଟିକେ ଖୁସିରେ ଥିଲା ଦି ମାସ
ହଁ ପା ଆଚ୍ଛା ମୁଁ ବି ଯାଉଛି ମେହେନ୍ଦୀ ଟିକେ କାଲି ପାଇଁ ଲଗେଇବି। ଦେ ମୋଝିଅକୁ ଆଉ
ହଁ ହଁ ହଁ ଆଜ୍ଞା। ହଉ।